ହ୍ୟାଲୋ।
ହଁ।
ହଁ, ଶୁଭ ସକାଳ ସାଙ୍ଗ। କଁ କରୁଥିଲ?
କିଛି ନାଇଁ, ବସିଛି ତମେ କଣ କରୁଚ?
ଏଇ ବସିଥିଲି ଏଇନା ଯିବି ଠାକୁର ପୂଜା କରତେ ତ ସେଇଥିପାଇଁ।
ହଁ ଯାଉ ସକାଳ ଜଣେ ନା।
ହଁ, ତମର ସଇଲାଣି?
ହଁ ମୁଁ ଗାଧେଇନି ନିତ୍ୟକର୍ମ ସାରିଛି ମୁ ଗାଧେଇନି ଗାଧେ ଗାଧେଇ ପଡିବି ଆଉ।
ଆଛା।
ଆଉ ତମ୍ ଖାଇ ନେଇଛି, ତମେ କଣ ଖାଇଛ ତମେ କିଛି ଖାଇନଥିବ ତ?
ନା ନା।
ପୂଜା କରିକି ଖାଇବ।
ହୁଁ।
ଆଉ ଘରେ ସବୁ ଭଲ?
ହୁଁ ଘରେ ସବୁ ଭଲ, ତମ ଘରେ?
ହଁ ଭଲ ଆଉ।
ଆଉ ତମ ଦେହ ଭଲ ଅଛି ନା?
ହଁ।
ଆଚ୍ଛା, ହଁ ମୋ ଦେହ ଭଲ ଅଛି, ଘରେ କିଏ କିଏ ରହନ୍ତି?
ଘରେ ବାପା ମୋ ମମି ଆଉ ଆମ ପୁଅ ଆଉ ମୁଁ।
ଅ ହଁ, ଆଉ ଏବେ କଣ କରୁଛ ମାନେ କଣ ଚାଲିଛି ତମର?
ମୋର ଏବେ ପଢ଼ାପଢି଼ ବିସିଏ କମ୍ପ୍ଲିଟ କରିକି ଏବେ ଘରେ ଅଛି, ଆଗକୁ ପଢି଼ବି ଆଉ।
ଅ ହଁ।
ଆଉ ତମେ କଣ୍ଟ ପଢ଼ୁଛ ଏବେ?
ପ୍ଲସଥ୍ରୀ ଚାଲଚି।
ଓହୋ, ପ୍ଲସଥ୍ରୀ ଚାଲିଚି।
ହୁଁ।
କୋଉ ଅନର୍ସ?
ଓଡ଼ିଆ।
ଅ ହଁ। ଆଉ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାବା, ମାମା ମୁଁ ମୋର ଭଉଣୀ।
ହଁ ହଁ। ଆଉ ତମ ଯୋଉ ଏ କଁ ଖାଇଥିଲ?
ଖାଇଥିଲି କଣ ଖାଇଥିଲି ଖାଇ ତ ନଥିଲି। ଖାଇବି ଠାକୁର ପୂଜା କରି ଖାଇବି। ଆଉ। ବର୍ଷା ତମ ଆଡ଼େ ଉଠେଇଛି ନା କଣ? ହ୍ୟାଲୋ ହ୍ୟାଲୋ